ଭାଇ ନମସ୍କାର।
ନମସ୍କାର ଭାଇ।
ଆଚ୍ଛା। ହୁଁ ଭାଇ ସନ୍ଧ୍ୟା ତ ହେଇନେଇ ହେଇ ହେଇ ଆସୁଚି ସେଥିପାଇଁ ଏଇନା ଆପଣଙ୍କୁ ଶୁଭ ସନ୍ଧ୍ୟା ଜଣେଲି ନାହିଁ ତ ବର୍ତ୍ତମାନ ଆପଣ କରୁଚନ୍ତି କଣ?
ନାଇଁ ଗୋଟେ ସାଙ୍ଗରୁକୁ ଆଇଥିଲି ଆଉ ଖେଳି ହେନ୍ତିରେ ବି କରଥିଲି ଇଜି ଫୋନ୍ ରେ ଗେମ୍ ଫେମ୍ ଖେଳା ଖେଳି କରଥିଲି।
ହୁଁ।
ଏବେ ତ ଆଇଚି ଛାତ ଓପୁରୁକୁ ଆସିଚି ଆପଣଙ୍କ କଥା ଟିକେ ମନେ ପଇଲା ଭାବିଲି
ମୁଁ ବି ଆ ହୁଁ ମୁଁ ବି ଉଁ ଆପଣଙ୍କ କଥା ବି ମୋର ଟିକେ ବେଶୀ ମନ ପଡ଼ିଲା ତ ମୁଁ କହିଲି ଟିକେ ନଗେଇଦବା କ ଥାଇଯିବା କେତେ ଦିନ ହେଇଗଲାଣି କଥା ହେଇନେ ଦେ ନା। ତ ମୁଁ କହିଲି ଟିକେ କଥା ହେଇଯିବା ଆଉ କଁ ବୁଝୁଚ ନାଁ? ତ ତାପରେ ଆ ଜିର ମେନ୍ କଥା ପ୍ରମୁକ କଥା ଶୁଣନ୍ତୁ ହେଲା ଆଜି କଁ ହେଇଚି ନାଁ ଉଁ ମାନେ ଆମେ ଗପିବା ଆଜି ଜଗନ୍ନା ଥଙ୍କ ଉପରେ ହେଲା ତ ଜଗ ବଦ୍ରିନାଥ, ଜଗନ୍ନାଥ ତା ମାନେ ତ ସିଏ ମାନେ ତାଙ୍କର ଦେହ ଅସୁସ୍ଥ ଅଛି। ତ ସିଏ ଏବେ ଅଣସର ଘରେ ଅଛନ୍ତି ତ ଏବେ ଦର୍ଶ ନ ବନ୍ଦ ଅଛି ବୁଝୁଚନ୍ତି ତ ତଥାପି ଦେ ଖନ୍ତୁ ଏବେ ବି ଭିଡ କମି ନଥିବ ଶ୍ରୀମନ୍ଦିରରେ। ଶ୍ରୀମନ୍ଦିରରେ ଏବେ ବି ଭିଡ ଚାଲିଥିବ। ଏ ଚକା ଆଖିକି ନ ଦେଖି ପାରିଲେ ମଧ୍ୟ
ସବୁ-ସବୁବେଳେ ମଧ୍ୟ ପୁରିରେ ଭିଡରେ ରହୁଚି। ସେ ଯୋଉ ଦିନ ହୋଉନା କାହିଁକି ଏବେ ତ ସବୁବେଳେ ଭିଡ ଯେତେବେଳେ ଯିବେ ଭିଡ ଥିବା କଥା ଏଟା ଶୁନିଶ୍ଚିତ। ସବୁବେଳେ ଭିଡ ଏବେ ରହୁଚି।
ଦେଖନ୍ତୁ ଜଗନ୍ନାଥ ବର୍ତ୍ତମାନ କାହାକୁ ଦର୍ଶନ ଦୋଉନାହାନ୍ତି ତାଙ୍କ ଦେହ ଅ ସୁସ୍ଥ ଥିବାରୁ ସେ ଅଣସର ଘରେ ଅଛନ୍ତି ତଥାପି ଏବେ ପୁରିରେ ଭିଡ ଅଛି ବୁଝୁଚନ୍ତି ନା। ସେଟା ତ ହୋଉଚି ମାନେ ମହାବାହୁଙ୍କର ଗୋଟେ ମାନେ ଗୋଟେ ତା କତ ତାକତ ତ ନୁହଁ। ମହାବାହୁଙ୍କର ସିଏ ହୋଉଚି ଗୋଟେ ମାନେ କଣ କହିଲ ଉଁ
ହୁଁ ତାଙ୍କର ଯ ତାଙ୍କର ଜଣେ ଦେଖା ହୁଏ ତାଙ୍କ ଦୃଶ୍ୟ ଜଣେ ପଟେ
ତାଙ୍କ ଭକ୍ତଙ୍କର ଏ ସବୁ ଭଲ ପାଇବା ତାଙ୍କ ପ୍ରତି। ବୁଝୁଛ
ଆଚ୍ଛା।
ତ ଗୋରେ କଥା ଶୁଣନ୍ତୁ। ତ ଲୋକମାନେ ଦେଖନ୍ତୁ ଲୋକମାନେ ଜଗନ୍ନାଥଙ୍କ ପ୍ରତି କାହିଁକି ଆକର୍ଷିତ ହୁଅନ୍ତି ଜାଣନ୍ତି? ଦୁନିଆରେ ତ ଏତେ ଠାକୁର ଅଛନ୍ତି ବୁଝୁଚନି ଏତେ ତୀର୍ଥ ଅଛି ମାନେ କେତେ ମନ୍ଦିର ଅଛି ବୁଝୁଚନି ତ ଲୋକମାନେ ଜଗନ୍ନାଥଙ୍କ ପ୍ରତି କଣ ପାଇଁ ଆକର୍ଷିତ ହେଉଚନ୍ତି ଆପଣ ଜାଣନ୍ତି? ଶୁଣିବେ ସେ କଥା।
ଏଇ ତ ଜଗତର ନାଥ ତ ସେଥିପାଇଁ ମୁଁ ତ ଜାଣିନି ସେମିତି କିଛି ମୁଁ ଯେତିକି ଜାଣିଚି ତ ଜଗ ତର ନାଥ କୁହାଯାଏ ତ ସେଥିପାଇଁ ଲୋକମାନେ ତାଙ୍କୁ ଅଧିକା ଟିକେ ହେଇଚନ୍ତି କଣ କୁହନ୍ତି ତ ଜଗର -ଜଗନ୍ନାଥ ଆମକୁ ଘ ଣ୍ଟ ଗୋଡେଇ ରଖିଚନ୍ତି। ତ ସେଇଥିପାଇଁ ମୁଁ ସେ ଭାବେ‌ ଆଉ ମୁଁ ସେମିତି ବିଶେଷତ କି ତାଙ୍କ ବିଷୟରେ ଏମତି କିଛି ଜାଣିନି ଆପଣ ଯଦି ଜାଣିଥିବେ ତାହେଲେ କୁହନ୍ତୁ ମୁଁ ଶୁଣିକି ଜାଣିଦବା।
ଦେଖନ୍ତୁ
ଚକା ଆଖିଟିଏ ପାଇଚ ସାହାନ୍ତେ ଚକା ଆଖିଟିଏ ପାଇଚ। ଆ ତ ଯିଏ ତ ଦେ ଖୁଚି ସିଏ ତ କୋହୁଚି। ତମେ ଖାଲି ତାକୁ ଚାହୁଁଚ। ଆ ମାନେ କଣ ଜାଣିଚ? ଠାକୁ ଦେଖନ୍ତୁ ଆମର ଆଖି ଅଛି। ଆମର ଆଖି ଅଛି କିନ୍ତୁ ପତା ବି ଅଛି। ଠାକୁରଙ୍କର ଆଖି ଅଛି ପତା ଅଛି କି?
ନାଇଁ ଆଜ୍ଞା ତାଙ୍କର ନାଇଁ ତାଙ୍କର ଆଖି ଖାଲି ଅଛି ପତା ତ ନାଇଁ।
ହଁ ତ ଏଇଠୁ ଆପଣ କଣ ଜାଣିଲେ କି? ଜଗତର ନାଥ ଜଗନ୍ନାଥ ଯିଏ ଅନାଥର ନାଥ ଜଗନ୍ନାଥ ମହାବାହୁ ଯିଏ ସିଏ କଣ କରନ୍ତି ନା ମାନେ ସବୁବେଳେ ତାଙ୍କ ଆଖି ଖୋଲା। ସେ ଏମିତି ଜଗତକୁ ଅନେଇକି ରୁହନ୍ତି ବୁଝୁଚ ନା? ତ ଭକ୍ତ ଏଠି କହିଚନ୍ତି ଯେ ପ୍ରଭୁ ତୁମେ ଚକା ଆଖି ପାଇଚ ମାନେ ମତେ ଯେମିତି ଲାଗୁଚି। ତମେ ଖାଲି ଆମକୁ ହିଁ ଚାହୁଁଚ ଆଉ ଆମେ ଯେତେବେଳେ ତମ ପାଖକୁ ଯାଉଚୁ, ଆମକୁ ଲାଗୁଚି ତମେ ଆମକୁ ହିଁ ଚାହୁଁଚ। ଆମେ ତ ଛଡା ଆଉ କିଛି ହିଁ ଚାହୁଁନା। ବୁଝୁଛ ନା?
ଆପଣ ବିଶେଷତା ମାନେ ଆପଣ ଜଗତର ନାଥ ବିଷୟରେ ବହୁତ କ କଥା ଜାଣିଛନ୍ତି? ତ ଆପଣ ତାଙ୍କର ଏଇ ଯୋଉ ଜିନିଷଟି କହିଲେ ମତେ ବହୁତ ଅତି ସୁନ୍ଦର ଲାଗିଲା।
ଆଉ ଗୋଟେ କଥା ଶୁଣୁଛ ଭକ୍ତର ଶୁଣୁ ଭକ୍ତର ମନରେ ଆହୁରି ବି ଗୋଟେ କଥା ଅଛି, ଦୁଇଟି କଥା ଅଛି। ଗୋଟେ କଥା ଗଲା ଆଖି କଥା କହିଲି। ଆଉ ଗୋଟେ କଥା ହଉଛି ହାତ ପାଇଁ।
ଆଜ୍ଞା।
ଏମାନେ ଦେଖନ୍ତୁ ବଡ ହାତଟିଏ ପାଇଚ ସାହାନ୍ତେ ବଡ ହାତଟିଏ ପାଇଚ। ଯିଏ ତ ଦେଖ ଖୁଚି ସିଏ ତ କହୁଚି ତମେ ଖାଲି ତାକୁ କୋଳେଇ ନବାକୁ ଚାହୁଁଚ? କୋଳେଇ ନବାକୁ ଚାହୁଁଚ। ଆର ଅର୍ଥ ହଉଚି କଣ? ଜଗତ ଯେତେ ଠାକୁର ଅଛନ୍ତି ସମସ୍ତଙ୍କର ହାତ ଦେଖିଥିବେ ସମ୍ପୂର୍ଣ୍ଣ ହେଇଥିବ ସମ୍ପୂର୍ଣ୍ଣ ନା ନାଇଁ କୁହନ୍ତୁ?
ତାଙ୍କର ବୋଧେ ମତେ ଥରେ ଏତିକି ଜାଣିଚି ଯୋଉ ଜଗତର ନାଥ ଜଗନ୍ନାଥ ଠାକୁର ବୋଧେ ସମସ୍ତଙ୍କୁ ମାନେ ଆ ମାନେ ପାଖକୁ ମାନେ ଆଦର କରନ୍ତି। ତ କୋଳେଇ ନବା ପାଇଁ ବୋଧେ ତାଙ୍କ ହାତ ଏମିତି ରହିଚି।
ନାଇଁ ଦେଖନ୍ତୁ ତାର ତ ମାନେ ଦେଖନ୍ତୁ ମୁଁ କହୁଚି? ଆମେ ଛୋଟବେଳୁ ଶୁଣି ଯାଇଛେ ଯେ ମାନେ ବିଶ୍ଵକର୍ମା ଯେତେବେଳେ ଆସି ଜଗନ୍ନାଥ ବଳଭଦ୍ର ସୁଭଦ୍ରାଙ୍କ ମୂର୍ତ୍ତି ମାନେ ତିଆରି କରୁଥିଲେ ଯେତେବେଳେ ତାଙ୍କର ପ୍ରତି ଛବି ତ ସେ ସେଇ ସମୟରେ ସିଏ କହିଥିଲେ କି କେହି କବାଟ ଖୋଲିବନି କବାଟ ଖୋଲିଲେ ଯେତିକି ମୂର୍ତ୍ତି ହେଇଯିବ ସେତିକିରେ ହିଁ ରହିଯିବ ବୁଝୁଛନ୍ତିି ତ ମାନେ ସେ ଶୁଣୁଛି କିନ୍ତୁ ଭକ୍ତ ମାନଙ୍କ ମନରେ ଗୋଟେ କଥା ଅଛି ଯେ ଯେ ମାନେ ଠାକୁର ତମେ ଆମରି ଆଡକୁ ହାତ କରିଚ ମାନେ ତମେ କେବଳ ଆମକୁ ହିଁ କୋଳେଇ ନବାକୁ ଡାକୁଛ ମାନେ ଆପଣଙ୍କ ହା ତ ଏମିତି ହେଇଛି ଯେ ଏହାର ଅଲଗା କିଛି ଆମେ କାରଣ ଜାଣିନାହୁଁ କିନ୍ତୁ ଆମେ ଏତିକି ଜାଣିଛୁ ଯେ ଆପଣ ଆମକୁ କୋଳେଇ ନବା ପାଇଁ ଏମିତି ହାତଟିକୁ ଆଗକୁ କରି ସଦାବେଳେ ଏମତି ଆଲିଙ୍ଗନ କରିବା ପାଇଁ ଆପଣ ଏମିତି ହାତଟାକୁ ସବୁବେଳେ ଆମରିଆଡକୁ ରଖୁଛନ୍ତି। ବୁଝୁଛ ନା?
ହେ ବନ୍ଧୁ ସେଏ ତ ଆ ତ ଠାକୁରଙ୍କୁ ତ ଯିଏ ଦେଖୁଛି ତ ତାଙ୍କ ଆତ ସେ ତାଙ୍କ ରହିଛି ତାହେଲେ ସେ ଭାବୁଛନ୍ତି କି ସବୁବେଳେ ଠାକୁର ଆମକୁ ହିଁ ଏମିତି କରୁଛନ୍ତି ହାତ ବଢେଇଛନ୍ତି ଆମକୁ କୋଳେଇ ନବା ପାଇଁ
ହୁଁ ତାପରେ ଆମର ରହିଛି ଦେଖନ୍ତୁ ଆଉ ଗୋଟେ କଥା ମନେ ରଖନ୍ତୁ। ଯାହାର କ୍ଷେତ୍ର ଶ୍ରୀରି କ୍ଷେତ୍ର ଯାହାର କ୍ଷେତ୍ରକୁ ଶଙ୍ଖ କ୍ଷେତ୍ର କୁହନ୍ତି ବୁଝୁଛନ୍ତି ସେଇ ଜଗନ୍ନାଥ ନୀଳାଚଳ ଧାମରେ ଯଦି କୋଉ ମଣିଷର ପାଦ ବି ପଡିଯାଏ ନା ତ ମାନେ ତାର ଯେତକ ବି ପାପ ଥାଏ ସବୁ ଧୋଇ ହେଇଯାଏ ସେ ଜଗନ୍ନାଥଙ୍କୁ ଯଦି ଆମେ ଥରେ ବି ଚାହିଁଦବାନା ଦେଖନ୍ତୁ ଆପଣ କାନ୍ଦିବାକୁ ଚେଷ୍ଟା ନ କଲେ ବି ଆପଣଙ୍କ ଆଖିରୁ ଲୁହ ବୋହିଯିବ। କାରଣ ସିଏ ଏମିତିକା ଠାକୁର ବୁଝୁଛନା ସେ ଏମିତିକା ଠାକୁର ଯେ ମାନେ ତାଙ୍କୁ ଭକ୍ତ ଦେଖିବ ମାନେ ତାଙ୍କ ତାଙ୍କ ଆଖିରେ ଲୁହ ଝରିବ ହିଁ ଝରିବ ବୁଝୁଛନି କାରଣ ବହୁତ ଲୋକ କୁହନ୍ତି। ଜେଜି ତମେ ଜଗନ୍ନାଥଙ୍କୁ ଦେଖି କାନ୍ଦୁଚ଼ ତାହେଲେ ସେ ଠାକୁର କେମିତି ହେଲେ ଯଦି ମାନେ ସେ ତମକୁ କନ୍ଦେଇ ଦଉଚ଼ନ୍ତି। ତେଣୁ ସେ ଲୋକଟି ଭୁଲ କାରଣ କାହିଁ ଜାଣିଛନ୍ତି ଲୋକ ଦେ ଦେଖନ୍ତୁ ଭକ୍ତ ଯେତେବେଳେ ଦେଖିବ ଠାକୁରଙ୍କୁ ମାନେ ମାନେ ଠାକୁରଙ୍କ ଭିତରେ ତାର ଏତେ ସ୍ନେହ ଥା ଯେ ସେମାନେେ ଆଉ ନିଜକୁ ମାନେ ସେ ରଖିପାରେନା। ତ ତା ଆଖିରୁ ଲୁହ ବାହାରିଯାଏ ବୁଝୁଛ ନା ହୁଁ।
ହୁଁ।
କାହିଁକନା ମୁଁ ଯେତେଥର ବି ପୁରୀ ଯାଇଛି ହୁଏତ ମୁଁ କେବେ କାନ୍ଦି ନାହିଁ କାରଣ ଦେଖନ୍ତୁ ସମସ୍ତେ କୁହନ୍ତି ତୋର ଠାକୁରଙ୍କ ପ୍ରତି ଭକ୍ତି ନାହିଁ। ଭକ୍ତି କେ ବି କାହାକୁ ଦେଖେଇବା ଉଚିତ ନୁହେଁ। ମୁଁ କୋଉ ଠାକୁରଙ୍କୁ ଭକ୍ତି କଲି ସେ ସବୁ ଜିନିଷ ମୋ ମନ ଭିତରେ ରଖ
ଆଜ୍ଞା ମନେ ରହିବା ଆବଶ୍ୟକ। ସେମିତି ବି ଆଉ ଆଉ ଗୋଟେ ଜିନିଷ ଭଲ ପାଇବା କେସ ରେ ବି ଭଲ ପାଇବା ଏଥିରେ ବି ସେମିତି ହଉଛି ସେ ସେ ଇଏରେ ବି ଧରଣର ବି ଆମେ ଯେ ଦେଖିଥିବେ ଆପଣ ବହୁତ ଲୋକ ଥିବେ ଯେ ଯେ ହେଲା କି ଫାଦର୍ସ ଡେ ମଦର୍ସ ଡେ ଏମତି ସବୁ ଡେ ରେ ଏମି ସବୁ ଦିନ ଗୁଡିକରେ ସେମାନେ ସବୁ ଇଏ ମାନେ ତାଙ୍କର ବାପା ମାଆଙ୍କର ସେ ମାନେ ପକେଇ ଦିଅନ୍ତି ଫଟୋ ଫଟୋ ଏତି ସବୁ ପକେଇକି ତଳେ ଲେଖି ଦିଅନ୍ତି ଏନ୍ତି ପାଇଁ ମାନେ ଏମତି ସବୁ ଲେଖାଲେଖି ଏମିତି ଭଲସେ କରିଦିଅନ୍ତି ଯେ ସୋ ଅଫ୍ କରନ୍ତି ଜାଣିକି ମାନେ ଦେଖାନ୍ତି ଲୋକଙ୍କୁ ନା ଆମେ ଆମ ବାପାଙ୍କୁ ଏମିତି ଭଲ ପାଇଛୁ। ହେଲେ ବନ୍ଧୁ ମୁଁ ତ ମୋ କଥା କହିବି ମୁଁ ତ ସେମିତି ଏମତି କେବେ କରେ ନା। କାରଣ ମୁଁ ବି ସେ ସେ ଦୃଷ୍ଟିରେ ବି ଏମିତି ଭାବେକି ସେଠୁ ବି ସେ ଦୃଷ୍ଟିରେ ବି ସେମିତି ଭାବିବ ଯେ ଉଁ ଭଲ ପାଇବା ଟା କେବେ ଦେଖେଇ ହୁଏ ନାହିଁ। ସେ ସେ ମନରେ ଯେ ଯେତିକି ଭଲ ପାଇବା ଅଛି ଆଉ ସମ୍ମାନ ଅଛି ତା ସବୁବେଳେ ଆମ ମନରେ ଅଛି। ଆମେ ଏମିତି ଦେଖେଇ ଦେଲେ କିଏ ଅଧିକା ଫଟୋ ଦେଲା କିଏ ଅଧିକା ଲେଖା ଲେଖି କଲା ସେମିତି ସେଥିରୁ କିଛି ଭଲ ପାଇବା ଜଣା ହୁଏ ନାହିଁ। ଆମେ ମନରେ ଆମେ ବାପା ମାଆଙ୍କୁ କେତେ ଭଲ ପାଉଛୁ ସେଇଟା ହିଁ ଦରକାର।
ଜୀବନରେ
ଧନ୍ୟ
ଧନ କାହାକୁ ଦେଖେଇବେ ନାଇଁ ମାନେ ଧନ ମାନେ
ହୁଁ।
ଯୋଉ ଆମର ସେଇ ସବୁ ହେଲା ଧନ କାହାକୁ ଦେଖେଇବେ ନାଇଁ କି ନିଜ ଭକ୍ କ୍ତି କିମ୍ବା ପ୍ରେମ ଏତିକି ଜିନିଷ କେବେ କାହାକୁ ମାନେ ଦେଖେଇବେନି ବୁଝୁଛନ୍ତି କାହିଁକି ନା ଦେଖନ୍ତୁ ଭକ୍ତିଟା କେବେ ଦେଖେଇଲେ ଦେଖନ୍ତୁ ମୁଁ ଏଇନେ ଯିବି ଠାକୁରଙ୍କୁ ନମସ୍କାର ଗୋଟେ ଅଛି କିନ୍ତୁ ମୋ ମନରେ ପାପ ଥିବ। ତ ମୋର ଭକ୍ତି କୁଆଡୁ ଆଇଲା ମୁଁ ଖାଲି ଗୋଟେ ଫର୍ମାଲିଟି ମେଣ୍ଟେନ କରିବାକୁ ଠାକୁରଙ୍କୁ ନମସ୍କାର ହେଇଗଲି ବୁଝୁଛ ନା
ଯେ ଆମେ ତ ଜାଣିଛେ ଶ୍ରୀକ୍ଷେତ୍ର ତ ସମସ୍ତେ ଯାଉଛନ୍ତି ହେଲେ ସବୁ ଲୋକ ତ ଏମିତି ପୁଣ୍ୟ କାମ କରୁନଥିବେ ସବୁ କିଛି ତ ପାପ କରୁଥିବେ କିନ୍ତୁ କିଏ ଆମେ ବି ତ ଏତେ ପର୍ୟ୍ୟନ୍ତ ଜାଣିପାରୁନେ କିଏ ପାପୀ କିଏ ହୁଏ ସିଏତ ସବୁ ଠାକୁର ଜାଣୁଛନ୍ତି।
ହୁଁ।
ଠାକୁରଙ୍କ ପାଖରେ ତାଙ୍କର
ଦେଖନ୍ତୁ ସେଇଠି ସେଇଠି ହିଁ ତ କଥା। ।
ଆଜ୍ଞା।
ବାପା ମା ଯିଏ ଠାକୁର ସିଏ। ଗୋଟେ ପିଲା ଯେତେ ଦୋଷୀ ହେଇ ଥାଉ ଯାହା ହେଇଥାଉ କେବେ ତା ବାପା ମା ତାକୁ କୋଳେଇ ନବାକୁ ମନା କରନ୍ତି?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
କୁହନ୍ତୁ।
ଆଜ୍ଞା ଆଜ୍ଞା ବୁଝିଲି, ନାଇଁ ନାଇଁ।
ସେମିତି ଜଗନ୍ନାଥ ହଉଛନ୍ତି ସେମ୍।
ସେ ତ ଯେହେତୁ ଜନ୍ମ କରିଛନ୍ତି ସେ ବାପା ମା ହଉଛି ସବୁଠୁ ବଡ଼। ଆମ ପାଇଁ ଆଜ୍ଞା।
ଯେ-ଯେମିତି ବାପା ମା ମାନେ ନିଜ ପୁଅ ଯେତେ ଦୋଷୀ କରୁ କି ମାନେ ଝିଅ ଦୋଷ କରୁ ତ ସେମାନେ ନିଜ
ହୁଁ ହୁଁ।
ଯାଆନ୍ତି। କିନ୍ତୁ କୋଳେଇ ନିଅନ୍ତି। ଏମତି ଜଗନ୍ନାଥ
ସେଇଟା ହଉଛି ବାପା ମାଙ୍କର ତାଙ୍କ ପିଲାଙ୍କ ଉପରେ ଏମତି ଭଲ ପାଇବା।
ତାଙ୍କ ପାଖ ଭୁଲ୍ ଦେଖନ୍ତି ନି। ଯେତେ ବଡ଼ ପାପୀ ହେଇଥାଉ ବି ସେ ଜଗନ୍ନାଥଙ୍କ ପାଖକୁ ଯାଇଛି। ବୁଝି ପାରୁଛନ୍ତି? ଆଉ ଠାକୁରଙ୍କ ଡୋରି ଯେ ପର୍ଯ୍ୟନ୍ତ ନ ଲାଗିଛି, ସେ ପର୍ଯ୍ୟନ୍ତ ଆପଣ ଠାକୁର ଆପଣ ପାଖରେ ଯେତେ ପଇସା ଥାଉ ଯାହା ଥାଉ ଆପଣ ଠାକୁରଙ୍କୁ କଦାପି ଦେଖିପାରିବେ ନାହିଁ। ବୁଝିଛନ୍ତି ନା? ହଁ ମାନେ ଦେଖନ୍ତୁ ଭକ୍ତି ତ କେବେ ଆମେ ଦେଖେଇ ହବାନି। ସବୁବେଳେ ଆମେ ଠାକୁରଙ୍କ ପ୍ରତି ଭକ୍ତି କରିବା। କିନ୍ତୁ ମାନେ ଆମ ଦେଖିବା । ଠାକୁରଙ୍କୁ ଦେଖିବାକୁ ଯାଇଛୁ
ନାଇଁ ନାଇଁ ସେଇଟା ବି କଥା ଯେ। ଆଉ ତ ଗୋଟେ କଥା ହଉଛି ଏମିତି ବି ଆମେ ତାଙ୍କୁ ପାଖକୁ ଗଲେ କଣ ନ ଗଲେ କଣ ଏମିତି ତ ଠାକୁର ଜାଣିଛନ୍ତି ଯିଏ ଠିକ ସିଏ ମାନେ ଠିକ ରାସ୍ତାରେ ଅଛି ତା ସିଏ ଦେଖୁଛନ୍ତି ସବୁ ଦେଖୁଛନ୍ତି। ପାଖକୁ ଗଲେ ବି କଣ ନଗଲେ କଣ ସେ ଏତେ ବି ଆଉ ଗୁଟେ କ ଥା ସେ ଯେହେତୁ ଆମେ ଧର୍ମ ପକ୍ଷରେ ରହିବା କି ଠାକୁର ଜାଣିପାରିବେ ନାହିଁ ଏ ଭଲ ଇୟା ରେ ଅଛି ଭଲ ରାସ୍ତାରେ ଚାଲିଛି, ନ୍ୟାୟ ରାସ୍ତାରେ। ତ ଆଉ ଏମିତି ଆମେ ଯଦି କର୍ମ ସବୁ ବଡ଼ ହଉଛି କର୍ମ। ଆମେ ଯଦି ଭଲ କର୍ମ କରିବା, ତାହେଲେ ଠାକୁରଙ୍କ ପାଖରେ ଯିବାକୁ ବି କିଛି ଆବଶ୍ୟକ ନାହିଁ। ଆଉ ଠାକୁର ତ ଚାହୁଁଛନ୍ତି ସବୁ ମାନେ ସମେସ୍ତେ ଏମତି ଭଲ କର୍ମ କରନ୍ତୁ ଭଲସେ ଜୀବନ ଜୀଅନ୍ତୁ ଏମିତି। ଆଉ ଆଉ ଯେତେ ଖରାପ କର୍ମ କରିବା ସେତେ ତାକୁ ଆମେ ପର ଜନ୍ମକୁ ବି ଏମିତି ମିଳିବ ଆମକୁ। ବୁଝିଲେ ନା? ଆଜ୍ଞା ଆଜ୍ଞା।
ଦେଖନ୍ତୁ ମନରେ କେବେ ଗର୍ବ ଆଣିବେନି, ଯେ ମୁଁ ଏଇଆ ଅଛି।
ଆଜ୍ଞା।
ତଣକି ଆପଣ ଯେତେ ଭଲ ଖାଇଥାଉ ଯାହା ହେଇଥାଉ। ମନରେ କେବେ ଗର୍ବ ଆଣିବେନି ଅହଂଙ୍କାର ଦେଖେଇବେନି କାରଣ ଠାକୁର। ଠାକୁର ଜଗତରନାଥ ଜଗନ୍ନାଥ ଯିଏ। ଗର୍ବ ସହିବେନି କାର କାର ସହିବେନି ବୁଝୁଛ ନା।
ହଁ ହଁ ଭାଇ ହଁ ଭାଇ।
ଗର୍ବ ଅହଂଙ୍କାର। ଗର୍ଭ ଅଙ୍କାର ଏକ ଏମିତି ଜିନିଷ ଯେକିି ଠାକୁର କଦାବି। କାହାର ବି ଶହିବେ ନାହିଁ ମୋର ହଉ ତମର।
ଆଜ୍ଞା ଆଜ୍ଞା।
ହଉ ଯାହା ରହୁଛି ଭାରତ ବାସୀ ବିଶ୍ଵବାସୀ ଯାହାର ହଉ। ହୁଁ ଗର୍ଭ ଅହଙ୍କାର ଏକ ଏମିତି ଜିନିଷ ଯାହାକୁ ଠାକୁର କାହାରବି ସହିବେନି।
ଆଜ୍ଞା।
ଠାକୁର କହିଲ ଶୋଦୀ ଯଉଛିୁ କିଛି ନାହିଁ କିନ୍ତୁ ଗର୍ପ ଅହଙ୍କାର ତୁ ମୋ ଆଗରେ ଦେଖେଇବୁନି।